କ ହ୍ୟାଲୋ।
ହୁଁ।
କଣ କରୁଥିଲ?
ଏଇଠି ବସିଛି ବାହାରେ।
ଓହୋ ଆଉ ଲଞ୍ଚ ସରିଲାଣି?
ହୁଁ।
ଆଜି କଣ ହେଇଥିଲା ଖାଇବା?
ଆଜି ଭାତ, ପଖାଳ ଭାତକୁ ମାଛ।
ଓହୋ ମାଛ କଣ ଏଇ ପୋଖରୀ ମାଛ ନା ବରଫଦିଆ ମାଛ ପୋଖରୀ। ପୋଖରୀ କୋଉଠି ମାନେ ଗାଁରେ ଧରାହେଇଥିଲା ନା ଘରୁ।
ନାଇଁ ଆଣିଥିଲି ବା
ହଁ, ହୋ। ଆଉ ଘରେ ସବୁ କେମିତି ଅଛନ୍ତି?
ହୁଁ ସବୁ ଭଲ।
ହୁଁ ଭାଇ ଏବେ କୋଉଠି?
ସିଏ ଗଲା ବୋଧେ ନୂଆ ଗାଁ, ନୂଆ ଗାଁ ଯାଇଚି ବୋଧେ।
ଓ ହୋ ତାର ସେ ଦୋକାନ କେମିତି କଣ ଚାଲିଛି?
ହଁ ଚାଲିଚି, ଭଲ ଚାଲିଚି ଏବେ।
ହଁ ହୋ ଏପଟେ ସେ ଯୋଉ ଫମ୍ ଟା ବେଶୀ ପଡୁଥିବ।
ହୁଁ ପ୍ଲସ ଟୁ ପରା।
ହଁ ପ୍ଲସ୍ ଟୁ ଟେନ୍ ଥ୍।
ହୁଁ।
ଏମ୍ ପିଲାଙ୍କର ଏଇ ଗ୍ରାଜୁଏସନ ପାଇଁ ଯୋଉମାନେ ଆପ୍ଲାଏ କରୁଥିବେ।
ହଁ ଗ୍ରାଜୁଏସନ ମାନଙ୍କ ପାଇଁ ଏଇ ପିଲାଙ୍କ ସତେଇଶ ତାରିଖ ଷ୍ଟାର୍ଟ ହେଇଛି ଆଉ।
କୋଉରା ଏଇ ଯୋଉ ପ୍ଲସ ଟୁ ପାଇଁ? ପ୍ଲସ ଥ୍ରୀ ହଁ ହଁ। ଆଉ ପ୍ଲସ୍ ଟୁର?
ପ୍ଲସ ଟୁର ତାଙ୍କର ପଚିଶ ତାରିଖ ଷ୍ଟାର୍ଟ ହେଲାଣି।
ପଚିଶ ତାରିକ ଏଇଠି ଗାଁରେ କେହି ଆପ୍ଲାଏ କରୁଛନ୍ତି ନାଁ
ହୁଁ ନାଇଁ ଗାଁରେ ଗାଁ‌ ପିଲାଉଡ଼ା ପ୍ରାୟ ତ ଗାଁରେ କରୁଛନ୍ତିି। ଆଉ ଯୋଉମାନେ ବାହାରୁ ବାହାରେ ବି ସେମାନେ ପଢିଥିବେ କଣ?
କଁ ହଁ ଆଉ ଏଥରକ ରେଜଲ୍ଟ କେମିତି କଣ ହେଇଚି?
ହଁ ଭଲ କରିଛନ୍ତି ସବୁ।
ହୁଁ ହୁଁ।
ଏଥର ପ୍ଲସ ଟୁ ପିଲାଙ୍କର ବେଶୀ ଭଲ ହେଇଯାଇଛି।
ପ୍ଲସ ଟୁ ପିଲାଙ୍କର ଏଇ ଯୋଉ କଲେଜରେ।
ସବୁ ପାଁଶ ଉପରେ ଖାଲି ମାର୍କ।
କଣ ସବୁ ଭଲ ଷ୍ଟୁଡେଣ୍ଟ ଥିଲେ ନାଁ କପି ସବୁ ହେଇଚି।
କେଜାଣି କିଏ ଜା କୁଆ ସବୁ ମାର୍କ ଦେଇଛନ୍ତି କେଜାଣି ମାନେ ଓଡିଆରେ ଶହେରୁ ଶହେ ମାନେ କିଅ ଏଇ କଣ ମାଟି ଖାଇକିନା ଅନ୍ଧଗୁଡାକ କେନି ଖାତ ଦେଖିକି ମାର୍କ ଦେଇଛନ୍ତିି। ଓଡିଆରେ କିଏ କୋଉ କାଳେ ଶହେରୁ ଶହେ ଦେଇଥିଲା ତମେ ଦେଇଚ?
ଏ ସେ ବୋଧେ ମଲଟିପୁଲ କୋଶ୍ଚିନ୍ ହେଇଥିବ କି କଣ?
ନାଇଁ ଲଙ୍ଗ କୋଶ୍ଚିନ୍ ବି ଅଛି ନାଁ ଲିଟରେଚରରେ କୁଆଡ଼ୁ ତ ମାନେ ଶହେରୁ ଶହେ ମାନେ ହବନି ତ କହିବା ଗଲେ।
ଆଉ ଇଂଲିଶରେ କେତେ ରଖିଛନ୍ତି?
ଇ ଇଂଲିଶରେ ସବୁ ସେ ପା ଏନ୍ତି ହଁ ମୁଁ ଦେଖୁଥିଲି ଏବେ ଗୋଟେ ଭିଡିଓ ଗୋଟେ ଆସିଥିଲା। ସେ ରଖିଚି ଶହେରୁ ଶହେ ଦୁଇ।
ଏ ଏଇ ଯୋଉ ଇଂଲିଶରେ? ଇଂଲିଶରେ ଶହେରୁ ଶହେ ଦୁଇ ରଖିଚି। ନାଁ ମାନେ ଭଲ ମାର୍କିଂ ହେଇଚି ତାହେଲେ ଆଉ। ଏଇଟା ତ ଟୋଟଲର ଛଅଶ ମାର୍କ ନାଁ?
ହଁ।
ଛଅଶ ମାର୍କରୁୁ ସବୁ ପାଁଶ ଏ ମାନେ ପାଁଶ ପ୍ଲସ ରଖିଛନ୍ତି।
ଚିନ୍ତା ରଖିଚି ପାଁଶ ଏକତିରିଶି।
ଓହୋ।
ନହଲେ ଚା ଦେଲେ କେମିତିଖାତ ଦେଖାହଇଥିବ ତାଲେ।
ହ
ହଁ ସେ ଆଠ ଆଠ ଆଠଶହ ସେ ରଖିଛି ପାଞ୍ଚଶହ। ତଥି ସେ ବି ରଖିଛି ପାଶ। ତିରିଶ ସାଇନ୍ସ।
ହଁ ଯାହୋ ତାହେଲେ ପଢା ଛୁଆ ସବୁ ଥିଲେ।
ହ ପ ବେଶୀ ପାଠ ପଢି ଦେଇଥିଲେ। ତାକୁ ପଚାରିଲେ ଗଲା ମୁଁ ଭାବୁଥିଲି ମୋର ପାଶହ ଖଣ୍ଡେ ହଉଛି କିନ୍ତୁ ପାଞ୍ଚଶହ ଏକତିରିଶ ଏତେ ହବ ଭାବିନଥିଲି ମୁଁ କଣ ପାଞ୍ଚଶହ ଭାବିଲୁଣି କ ତୁ ଅଳ୍ପ ଭାବିଲୁଣି।
ତାହେଲେ ସେ ଭଲ ପଢିଛି ଆଉ ଏମିତି କହିଲେ କେମିତି ହବ ହ ହୋ। ଏବେ ଯ ଫର୍ମ ଫଅପ ପାଇଁ କେମିତି କଣ ରହୁଛି ମାନେ ପିଲା କରୁଛନ୍ତି।
ସେଇଟା ତ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡୁଛି। ତାପରେ ଏଠୁ ଯେ କମନ ଆପ୍ଲିକେସନ୍। ଫର୍ମ ରେ ଆପ୍ଲାଏ କରିବାକୁ ପଡୁଛି ତ।
ହଁ ସେଟା କଣ ଫା ତିନିଟା ସିଲେସନ ନା ତିନିଟା ନା ପାା ନିଟା ନା ପାଞ୍ଚ
ତିନଟା ନାଇ ସେ ଦିଟା ବୋଧେ। ଫ ସେକେଣ୍ଡ ନାଇ ତିନଟା ଆସୁଚି ଫାଷ୍ଟ ସେକେଣ୍ଡ ଥାର୍ଡ ସିଲେକ୍ସନ। ତାପରେ ଏଠୁ ସ୍ପଟ ନା କଣ।
ଓହୋ।
ଦିି ପ୍ରାୟ ପିଲତ କଲେଜ ଗୁଡାକରେ ସିଟ ତ ବଢୁଛି ତରେ ପିଲା କେହି ମାନେ ରହୁନାହାନ୍ତି ମାନେ ତ କଲାବେଳେ ଏଜୁକେସନ। ବିଜନେସ୍ ଭଳିଆ କାରଣ ସିଟ ଯେତେ ଅଧିକା ବୁଡଆ ତାଙ୍କର ଏତେ ଲାଭ।
ହୁଁ ହୁଁ।
ଭଳିଆ ନୌ ନାଁ
ଆଡମିନ ଫିସ୍ କେତେ ମାନେ କେ କେତେ ରହୁଛି ଏବେ?
ଯାହାଲେ ଏବେ ନଅ ହଜାର।
ମାନେ ଆ । ଛତିଶ।
ହଁ
ଓହୋ
ଆଉ ସେ କଣ ପାଇଁ ଏଥରେ ସିଟ ନ ବଢେଇବେ ସେ ଅଗା ମଗା ଖଗା ସବୁ ଚାଲିଲେ ସବୁ ପାଠ ପଢି ସେ ହଉ ନହଉ କିଛି।
ସେଇଟା ଟିକେ କିନ୍ତୁ ସବୁ ପିଲା ଯାଉଛନ୍ତି ଆଉ। ଏଇଠୁ ତ ସବୁ ମାନେ ଏମିତି ସାଇକେଲରେ ସବୁ ଯାଉଥିବେ। ସାଇକଲ ଯିବା ଆସିବା।
କଲୁ ତାପରେ ଏବେ ଲକ୍ଷ୍ମୀ ବସ ପଡିଯାଇଛି ସବୁ ଲକ୍ଷ୍ମୀ ବସ। ହଁ
ଏ ଟା ସେ ଭଳିଆ ହେଇଗଲାଣି ଆଉ।
ହଁ
ହଁ ଆଉ ଖରା କେମତି କଣ ଅଛି ଗାଁରେ?
ଖରା ତ ପୁରା ଜୋରେ ଖାର ହଉଚି।
ଓ ହୋ ବର୍ଷା
ବର୍ଷା କିଛି ନାହିଁ କାଲି ରାତିରେ ଟିକେ ଟିପ ଟିପ ହେଇଗଲା ତାପରେ।
ହୁଁ ହୁଁ ଆଉ ବର୍ଷା ନାହିଁ ଖରା। ଏତେ ଜୋରେ ହଉଛି କରେଣ୍ଟ କଟୁଥିବ ଯଦି ବେଶୀ ତାହେଲେ ମାନେ।
ଏବେ ଏବେ ବି ନାହିଁ ଲାଇନି।
ଓହୋ ଏ ଦିନ କେମିତି କେତେ ଘଣ୍ଟା କଟୁଛି।
ଦିନକୁ ଯାହା ହେଲେ ଛ ଘଣ୍ଟା ସାତ ଘଣ୍ଟା ପରେ କଟୁଛି। ଲାଣିି।
ଏତେ ଟାଇମ୍।
ଆଉ ରାତିରେ ତ କଟିଲା ଲାଇନି ଆସୁନି ଯାଇକି ସକାଳ ଦଶଟା ହେଇଯାଉଛି।
ଓହୋ ଏଇଠି ତାହଲେ ପୁରା ଗରମ କୁ ବେଶୀ ହଇରାଣ ହଉଥିବ।
ହୁଁ
ହଁ ସ ଅ ଆଉ ଏବେ ଯୋଉ ଏଇ ଚାଷ ଚାଷ କେମିତି କଣ ଷ୍ଟାର୍ଟ ହେଲେଣି ଧାନ ହେରିକା ଆ ଚାଷ ପାଇଁ।
ହଁ ସବୁ ଚାଷ କଲେଣି ସବୁ।
ହଁ ଖରା ତ ନାହିଁ ଧାନ ଫାନ କଲେ ପୁଣି କେମତି କଣ କଣ କରାଯିବ।
ଯା ଥିଲା ଏବେ ବର୍ଷା ହବ ବୋଲି କାହିଁ କିଛି ବର୍ଷା ହି ନାହିଁ।
ହଁ ହୋ ଏବେ ଯେ ଯୋଉ ଧାନ ବିଲରେ ଏ ଯୋଉ ଚାଷ ହଉଛି ଏବେ କେମିତି ହେଇଛି ଯୋଉ ମାନେ ଏବେ।
ଏ ସବୁ ଘାସ ମାରିବା ପାଇଁ ଟ୍ରାକ୍ଟର ଟ୍ରାକ୍ଟର।
ଘାସ ମାରିବା ପାଇଁ ଟ୍ରାକ୍ଟର ତାକୁ ତାପରେ ଯୋଉ ଇଏ ଲଗେଇବା ପାଇଁ ବି ଟ୍ରାକ୍ଟର ମାନେ ମେସିନ୍ ସାହାଯ୍ୟରେ।
ହୁଁ ଆଉ ବଳଦର ଆଉ କିଏ ଚାଷ କରୁଛନ୍ତି ଆଉ। ଆଉ ଯୋଉ ଖରା ହେଉଛି ମାଟି ଟାଣ ହେଇଥିବ ବଳ ଲୋକ କାମ କରିବେନି ଆଉ।
ସେ ଯୋଉ ଲଙ୍ଗଳଟି ଆଉ ମାନେ ପଶିବନି ନା ହଁ ହଁ। ଆଉ ଏ ବର୍ଷ ଆମ୍ବ କେମିତି ଆସି
ଆମ୍ୱ ଆମ୍ବ ଢେର ଆମ୍ଵ ଆସିଚି। ଆମ୍ଵ ସବୁ ଗଛରେ ହୁଁ ଏବେ ମାଛ ଧରାହଉଥିଲା ପୋଖରୀକି ଯାଇଥିଲୁ ବିଲ ଟିକି ଯେ ଆ ସାଢେର ଆମ୍ୱ ଆସିଚି ପରା ଫୁଲ ହେଇଯିବ ପରା
ଓ ମାନେ ମିଠା ନା ଖଟା ଟା ହଁ ହଁ ହଁ ବୁ ଲି ଯେ ସେଟା ଖଟା ଏଇ ଯୋଉ ବଡ ଗଛଟା ନା ଛୋଟ ଛୋ ମିଠା ଅଛି ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ। ଓ ହୋ। ତାହେଲେ ତ ଏତେ ଜୋର ଖରା ହବ ସେ ବି ପା ଯଉଁଠୁ ହୁଁ ଆଉ କଣ ସେଇଠି ଅଛି ଏବେ କଦଳୀ
କଦଳୀ ଗଛ ହଁ ଅଛି କଦଳୀ ଗଛ ଅଛି କଦଳୀ ପଡିନି ବୋଧେ।
ହୁଁ ହୁଁ କଦଳୀ, ସପୁରୀ
ହଁ ସପୁରୀ ବି ଅଛି।
ହୁଁ ଏଇ ସବୁତିକ କଣ ଉଁ ଗଛରେ ଆମ୍ବ ଆସିଛି।
ହଁ ସବୁ ଗଛରେ ଆସିଚି। ଖାଲି ନଦୀ କାନ୍ଥଟାରେ ନାହିଁ ବୋଧେ ଆଉ ସବୁ ଗଛ ଗୁଡା ଅଛି।
ନଦୀ କାନ୍ଥ ଯୋଉଟା ଏଇ ଯୋଉ ବଡ ଗଛ ଟା ପୁରା।
ନାଇଁ ସେଇଟା ତ ଯୋଉ ଶଙ୍ଖ ଆଡୁ ଆସିଲାବେଳେ ଯୋଉଟା ସେଇଟା
ହୁଁ, ହୁଁ, ହୁଁ ଓ ହୋ ହଁ, ହଁ, ହଁ, ହଁ, ହଁ।
ଏଇଟାରେ ଆସିନି। ଆଉ ଏପଟେ ଘର କାନ୍ଥରେ ଯୋଉ ଗୁଡାକ ଥିଲା ସେଇଥିରେ ପୁରା ଢେର ଫୁଲ୍ ଫୁଲ୍ ହେଇଛି।
ହଁ ହଁ କହୁଥିଲେ ଯେ ବହୁତ ଆମ୍ବ ଆସିଚି, ଏଇଥରକ ଆଉ ମାଙ୍କଡର କଣ ଭୂମିକା ଏଇ
ମାଙ୍କଡ ଖାଇକି ସବୁ ଖୋଳା କରି ପ ଅଛନ୍ତି ଆଉ କଣ କରିବା? ନାହିଁ ସିଆଡୁ ବାକି ମାଙ୍କଡ ନା ଯାଉନାହାନ୍ତି ବୋଧେ।
ଓ ହୋ ମାଙ୍କର ମାନେ ମାଙ୍କଡ ମାନଙ୍କର ବି ରଜ ହେଇଥିବ ଯେ ଆମକୁ ଭଲ ସୁସ୍ୱାଦୁ ଖାଇବା ମିଳୁଚି।
ମାଙ୍କଡ ଚାରିଆଡ କ କାଇଁ ଇଆଡେ କିମିତି ଯାଇନାହାଁନ୍ତି କଣ ଏତେ ଆମ୍ବ ଥାଇକି ବି ସିଆଡେ।
ଆଉ ସେମାନେ ମେନ ରୋଡ୍ ରେ ଯିବେ ନା। ହଁ ସେ କାହିଁକି ସେଇ ପୁ ଭିତରକୁ ଯିବେ ମା ଟିକା ଦୋ ହେବେ ସେଥିପାଇଁ ସେ ପୁରା ମେନ ରୋଡରେ ଏନ ଏଚ ଯାଉଛନ୍ତି। ଅ, ସିଏ ପରା କଣ କହୁଥିଲେ ଘରେ ପୁରା ରଖି ଦଉନାହାନ୍ତି ମାଙ୍କଡ଼ ପୁରା ସବୁ ଘରେ ପଶିକି ବି ଖାଇ ଦଉ ନା, ହଁ।
ଖାଇବା ନିି ଜଣେ ଭାତ ଭାତ ଖାଇଦଉ
ନା ଏବେ ମାନେ ମାଙ୍କଡ଼ରେ ବେଶି ସେ ଜଙ୍ଗଲରୁ ବେଶୀ ପଶି ଆସୁନାହାନ୍ତି କି ଘରକୁ ପୁରା ଲାଗି ଉମ୍, ଯିବାରୁ
ଖାଇବା ନାହିଁ ଜଙ୍ଗଲରେ ଖରା ଇଆଡେ ଚୁପ ଛଡା ଲୋକଙ୍କ ହାତ ଖାଇବା ଅଭ୍ୟାସ ହେଇଗଲା ଯୋଉ ସେ ଜଙ୍ଗଲକୁ ବି ଯାଉନାହାନ୍ତି ସେ ରାସ୍ତା କାନ୍ଧରେ ବସୁଚନ୍ତି।
ହଁ ହଁ ଏବେ ଆଉ ଜଙ୍ଗଲରେ ଇ-ଏବେ ଆଉ ନିଆଁ ଫିଆଁ କିଛି ଲାଗିନି ଏ ଖରା ଦିନ ପାଇଁ।
ନାଇଁ ଏବେ ଆଉ କାହିଁ ଲାଗିନି, ଏହା ପୂର୍ବରୁ ଠାକୁର ଯେତେବେଳେ ଥିଲେ ଏଇ ଟାଇମ୍ ଲାଗିଥିବ। ଏବେ ଆଉ କାଇଁ ଲାଗିନି ନିଆଁ।
ହୁଁ ହୁଁ। ଓ ହୋ।
ହୁଁ।
ଓ ହୋ। ହଉ ମୁଁ ରଖୁଚି ହେଲା। ପରେ କରୁଚି ତତେ ଆଉ ହୁଁ। ହଁ। ହ